କଣ କରୁଛ?
ହଁ ଏଇଠି ବସିଛି ଆଉ।
ଓ ଖରା ବେଳେ ଆଜି କଣ ଖାଇଥିଲ?
ମୁଁ ଖରାବେଳେ ଖାଇଥିଲି ଭାତ, ଡାଲି ଆଉ ଭଜା, ଆମ୍ବ।
ହୁଁ ହୁଁ ଆଉ କଣ ମାନେ ଶନିବାର ଆମିଷ ଖାଅନି ବୋଧେ ଆଉ।
ନାଇଁ ଶନିବାର ଖାଏ ଯେ କିନ୍ତୁ ଖାଇନି ଆଜି ଆଉ ଘରେ ହେଇନଥିଲା ଆଉ।
ଓହୋ ହୋ ହୋ ହୋ।
ଆଉ ତମେ କଣ ଖାଇଛ?
ମୁଁ ଖାଇଛି ଭାତ, ଡାଲି ଆଉ ଶାଗ ଭଜା ହେଇଥିଲା। ତାପରେ ହେଇଥିଲା ଯୋଉ ସୋୟାବିନ୍ ଆଳୁ। ଏମିତି ଆଉ କୋଳଥ ଡାଲି ହେଇଥିଲା ଯୋଉ ପଡେନି ତେନ୍ତୁଳି ଖଟା ଆଉ ମିଠା ଖଟା ଖଟା ମିଠା ଦିଆ ହୁଏ ସେଟା ଭଲ ଲାଗେନି ତମକୁ? ହଁ ରସୁଣ ଛୁଙ୍କ ଟିକେ ଦିଆହଇଥିବ ଭୂସଙ୍ଗ ପତ୍ର ପଡେ ବଢିଆ ଲାଗେ ସେଇଟା।
ହଁ।
ଆଉ ଶୁଣ ମୁଁ କଣ କହୁଥିଲି କହିଲ ଆମେ ଯିବା ଟିକେ ଆମର ଏଇ ଚାରି ପାଞ୍ଚ ଦିନ ଭିତରେ ଆମେ ଟିକେ ବୁଲିବା ପାଇଁ ଗୋଟେ ପିକନିକ ଯିବା ପାଇଁ କି ଗୋଟେ ମାନେ ଫ୍ୟାମିଲିରେ ସମସ୍ତେ ଯିବା ବୋଲି ତମେ ଯିବ?
ହଁ ହଁ ମୁଁ ଯିବି।
ହଁ ଆମେ ଯିବୁ ମାନେ କଣ କହିଲ ଆମେ ଟିକେ ଯିବା ସେପଟେ ପଶ୍ଚିମ ଓଡିଶା ସମ୍ବଲପୁର ସାଇଡ। ହେଲା
ହ। ହ। ହ।
ଯିବା ଆଉ ତମେ ମାମାଙ୍କୁ କହିଥିବ। ଆଉ ସମସ୍ତେ କିଏ କିଏ ଆଉ ତମ ପରିବାର କେତେ ଜଣ କ ଯିବ କହିଲ?
ଆ ଦିଦି ମୁଁ ଆମେ ଏଇ ଦି ଜଣ ହିଁ ଯିବୁ ଆଉ କେହି ଯିବେନି ସବୁ କାମରେ ବିଜି।
ଓହୋ ଆଛା ଆ ତାହେଲେ ଆମେ ତମେ ଦି ଜଣ ଯିବ। ଦି ଭଉଣୀ ନା।
ଆଜ୍ଞା।
ଅ ନା ଆମର ସମସ୍ତେ ଏଇ ପରିବାର ଲୋକ ସମସ୍ତେ ଯିବା। ତାପରେ ଏ ସେ ଏଇପଟ ପଶ୍ଚିମ ଓଡିଶା ତ କେବେ ଯାଇନେ। ସବୁବେଳେ ଏଇ ବାଲେଶ୍ଵର ଆମେ ଯାଉଚୁ। ମୁଁ କହିଲି ଆଉ ଟିକେ ଫୋନ କରେ। ଆଉ ଝିଅଙ୍କୁ କୁହେ ଯଦି ତମେ ଚାହିଁବ ଯିବା ପାଇଁ ଆମେ ସାଙ୍ଗ ହୋଇ ସମସ୍ତେ ଯିବା ହେଲା। ହୁଁ। ଆଉ ଶୁଣ ତମେ ଉଁ ଦି ଭଉଣୀ ଆମିଷ ସେଦିନ ସେଦିନ ତ ରବିବାର ପଡୁଚି। ତମେ ଦି ଜଣ ଆମିଷ ଖାଇବ ନା ନିରାମିଷ?
ହ ହ ଆମିଷ ଖାଇବୁ ହିଁ।
ଆଚ୍ଛା ଆଉ କଣ ଟା ତମର ଫେବରାଇଟ୍ କଣ?
ଫେବ୍ରାଇଟ ସେମତି କିଛି ନାଇଁ ନନଭେଜ ଏତେ ଭଲ ଲାଗେନି ତଥାପି ସେଇ ଚିକେନ ଆଉ।
ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି। ଚିକେନ ହଉ, ଚିକେନ କରିବା ଆଉ ମାଛ ବି ଯୋଉମାନେ ଚିକେନ ନ ଖାଉଥିବେ ସେମାନଙ୍କ ପାଇଁ ମା - ଛ କରିଦେବା ହେଲା। ତାପରେ ସେ ଆଉ ଗୋଟେ ଚିଙ୍ଗୁଡି ଟିକେ ହବ ମାଛ ଚି - କେନ୍ ଏଇଟା ନି ଆମିଷରେ ଏତିକି କରିବା। ହେଲା। ହୁଁ, ତାପରେ ସାଧାରେ କରିବା ଛତୁ ପନିର କରିବା। ଆଉ ଡାଲି ଭାତ ଟା ସମସ୍ତଙ୍କ ପାଇଁ ସମାନ। ହୁଁ। ସେଟା କମନ ଆଉ ଡାଲି, ଭାତ, ପାମ୍- ମ୍ପଡ ଆଉ ହଁ ସାଲାଡ ହବ। ହୁଁ କହୁନ କୁହ।
ପନିର ବି-
ହଁ ପନିର ବି ସେମାନେ ଯିଏ ସାଧା ଲୋକ ଖାଇବେ ତାପରେ ଆମିଷ ଲୋକ ଯୋଉମାନେ ଖାଇବେ। ଆଉ ହୁଁ। ଆଉ ଆମେ ଯୋଉ ଯିବା କଣ କହିଲ ସେଦିନ କାଲି ମନେକର ବୁଲିବା ସ୍ଟଟ ଆଜି ସୁଁ ମାନେ ରାତି ଆଠଟାରେ ଆମେ ବାହାରିବା ହେଲା କି?
ହଁ ହଁ। ରାତିରୁ ବାହାରିଲେ ସକାଳେ ଯାଇ ପହଞ୍ଚିବା ଆଉ।
ସକାଳେ ଯାଇ ପହଞ୍ଚିବା। ଆଉ ତମେ ଗୋଟେ ଗୋଟେ ଡ୍ରେସ ନେଇଥିବ ହେଲା କି?
ହଁ। ହଁ। ହଁ। ହଁ।
ଆଉ ସେଠି ମାନେ ଗାଧୁଆ ପାଧୁଆ ଆମେ ଯୋଉ ଫାଷ୍ଟ ପହଞ୍ଚିବା ଆମେ ଯୋଉଠୁ ବୁଝିଥିଲୁ ସେ କହିଥିଲେ କି ତମେ ଯାଇକି ଫାଷ୍ଟ ଉମା ମନ୍ଦିରରେ ପହଞ୍ଚିବ। ହେଲା କି?
ମନ୍ଦିରକୁୁ ଯିବା ଆଉ ଗାଧେଆ ପାଧେଆ ପଡିବ ଯାଇକି ଆଗ।
ହଁ ସେଇ ଯୋଉ ହୁମା ମନ୍ଦିର ଅଛି ସେଇ ହୁମା ମନ୍ଦିରରେ ଗୋଟେ ତା ପଛପଟେ ଗୋଟେ ମାନେ ନଦୀ ଗୋଟେ ବହି ଯାଇଚି ହେଲା।
ତ ସେଇଠି ଯିଏ ବ ଗାଧେଇବେ ନାହିଁ ତ ଶୌଚାଳୟ ବି ଅଛି ହେଲା। ତ ଆମେ ଝିଅ ମାନେ ଆମେ ଆମର ଶୌଚାଳୟ ଅଛି। ତାପରେ ସେଠି ହୁମା ମନ୍ଦିର ସେ ଯୋଉଟା କି ବକ୍ର ମନ୍ଦିର। ତମେ କେବେ ଯାଇଚ ସ୍କୁଲ ଲାଇଫରେ କେବେ ଯାଇ
ନାନ୍ ନା ମୁଁ କେବେ ଯାଇନି ଏତେ ପିକନିକ।
ହଁ ସେଇଠି ଗୋଟେ ଅଛି ସମ୍ବଲପୁର, ଗୋଟେ ବଢିଆ ସ୍ପଟ ମାନେ ସେ ମନ୍ଦିରଟା ତମେ ଦେଖିବ ପୁରା ବଙ୍କା, ହେଲା। ସେ ଉପରୁ ଏନ୍ତି ପୁରା ବକ୍ର ମନ୍ଦିର ତାକୁ କୁହନ୍ତି। ତ ସେ ଯାହାବି ଯୋଉ ଯେତେ ଛୋଟ ତିଆରି ହେଇଛି ସେମିତି ଢଳିକି ଅଛି। ହଁ ଫାଷ୍ଟ ସେଇଠିକି ଯିବା। ତାପରେ ସେଠୁ ଆମେ ଯିବା କୋଉଠି? ଯୋଉ ମାନେ ହୀରାକୁଦ ଡ୍ୟାମ। ହଁ ସେଠି ଆମର ଯୋଉ ଯିଏ ମାନେ ଆମେ ତ ଆଉ ସମସ୍ତେ ତ ଚାହିଁବେ ନା ବୁଲିବା ପାଇଁ। କେହି ତ କହିବେନି ମୁଁ ରୋଷ ରୋଷେଇ କରିବି। ସମସ୍ତେ କହିବେ ଆମେ ବୁଲିବା। ତେଣୁ ଗୋଟେ ରୋଷେଇଆ ଆଉ ଗୋଟେ ଲୋକ କୁ ନେଇଯିବା। ହେଲା କି?
ହଉ।
ସିଏ ତାକୁ ହେଲ୍ପ କରିବ। ସିଏ ତାଙ୍କର ରୋଷେଇ କରିବେ ମାନେ ଜଳଖିଆ ତିଆରି କରିବେ। ଆମେ ଆମର ଯାଇକି ବୁଲିବା। ହେଲା କି?
ହଉ।
ଆମେ ଆମର ବୁଲିବା। ତାପରେ ବୁଲିକି ସିଏ କଣ କରି, ତାପରେ ଆମେ କଣ କରିବା ମନ୍ଦିର ଦର୍ଶନ କରି ଆସିକି ହେଇ ଯୋଉ ଉପମା ତରକାରୀ ଯାହା ହେଇଥିବ ସେଇଠୁ ଆମେ ଟିକେ ଖାଇ ଦେଇକି ପୁ, ଣି ସେଠୁ ଆମେ ସମସ୍ତେ ବସିବା ଗାଡିରେ। ତାପରେ ସେଠୁ ଆମେ ହୀରାକୁଦ ଡ୍ୟାମ ଯିବା, ହେଲା।
ହଉ।
ହଁ। ହୀରାକୁଦ ଡ୍ୟାମ ରେ ସେଠି ଯୋଉ ମାନେ ଆମେ ଯୋଉ ଉପରକୁ ଆମେ ସମସ୍ତେ ଯିବା ଆ ତ ସେ ସେଠି ବି ସେମତି ତାଙ୍କର ସେମାନେ ମାନେ ଖରାବେେଳ ଖାଇବା ଟା ବନେଇବେ। ଆମେ ସମସ୍ତେ ଉପରକୁ ଯିବା। ଆଉ ତମେ ଚାଲିକି ଯାଇପାରିବ ନା, ତମେ ଗାଡିରେ ଉପରକୁ ଯିବ?
ନାଇଁ ଚାଲିକି ଯିବାରେ ଯୋଉ ମଜା ଅଛି ଗାଡିରେ କଣ ଗଲେ ଲାଗିବ?
ହଁ ସେଇଟା ବି ଆମେ ସମସ୍ତେ ପୁରା ମଜାମସ୍ତି କରିକି ପୁରା ହାତ ଧରା ଧରି ହେଇ ଉପରକୁ ଚଢି ଚଢି ଯିବା। ପୁରା ମଜା କରି କରିକି ଯିବା।
ହଁ।
ଯିବା, ଆସି ତାପରେ ସେଠି ବି କଣ କହିଲ ଯିଏ ସବୁ ଆମ ସହିତ ବି ବହୁତ ଜଣ ମାନେ ଯୋଉ ଲୋକ ଲୋକ ବି ଯାଉଛନ୍ତି। ବୁଢା ବୁଢୀ ଲୋକ ସେମାନେ ତ ଯାଇପାରିବେନି। ଆମେ ତାଙ୍କୁ ଗାଡିରେ ପଠେଇଦବା। ହେଲା। ଆମେ ଯୋଉ ଝିଅ ମାନେ ଆମେ ସମସ୍ତେ ମଜା ମାନେ ଚାଲି ଚାଲିକି ଯିବା।
ହଁ, ହଁ, ହଁ।
ଆଉ ଆମେ ଆଇସ୍କ୍ରିମ ବି ସେଠି ବି ମିଳୁଛି, ସେଠି ବି ଖାଇ ଖାଇକି ଯିବା। କି କିଛି ଜିନିଷ ନେଇକି
ଆଁ ହୁଁ।
ତ ସେଇଟାକୁ ନେଇକି ଆମେ ଖାଇ ଖାଇ ଉପରକୁ ଯିବା। ତାପରେ ସେଠି ଗୋଟେ ଯୋଉ ଲାଇଟ ହାଉସ ପୁରା ହେଇଛି ତା ଉପରକୁ ଚଢିବ, ମାନେ ପୁରା ଏମିତି ବୁଲି ବୁଲି ଉପରକୁ ପହଞ୍ଚିକି ପୁରା ଶିଖରରେ ସେଠି ତମେ ଦେଖିପାରିବ ଡ୍ୟାମ ଟାକୁ। ଭଲସେ ଦେଖିପାରିବ।
ହେଠି ଆଲାଉ ଅଛି?
ହୁଁ -ହୁଁ -ହୁଁ, ଆଲାଉ ଅଛି। ତାପରେ ସେଠି ଗୋଟେ ପାର୍କ ବି କରିଛନ୍ତି ଏବେ ମାନେ ତାକୁ ଗୋଟେ କଣ ଚାରମ କି ମିନାର ଗୋଟେ କହୁଛନ୍ତି? ସେଇଟା ସମସ୍ତଙ୍କୁ ଛାଡୁଛନ୍ତି ହଁ ଯାହାର ମୁଣ୍ଡ ବୁଲାଏ ସେ ଏକ କହୁଛନ୍ତି ଆମେ ଯିବୁନି ବୋଲି। ନହେଲେ ନାଇଁ ଏମତି ବୁଲିବୁ ବୁଲି ଉପରକୁ ଯାଏ ତ, ହଁ ହଁ ସେଇଟାକୁ ଆମେ ଯିବ କିନ୍ତୁ।
ହଁ ହଁ ଆମେ ଯିବୁ ଦିଦିର ମୋର।
ହଁ ହଁ। ଆଉ ବାନ୍ତି ଫାନ୍ତି ହୁଏନି ତ?
ନା ନା।
ଆଚ୍ଛା। ଯାହା ହଉ ବଢିଆ ଆଉ। ନହେଲେ ମୁଁ କହିଲି ନହେଲେ ପୁଣି ତମ ପାଇଁ ବାନ୍ତି ବଟିକା ନବାକୁ ପଡିଥାନ୍ତା।
ନାଇଁ ନାହିଁ।
ଆଚ୍ଛା। ଆଉ ଶୁଣ ତାପରେ ସେଇଟା କଲା ପରେ ଆମେ କଣ କରିବା ଯୋଉ ସେଠୁ ଆସିବା ଉପରୁ ହିରାକୁଦ ଡ଼୍ୟାମ୍ ବୁଲିକି ତଳେ ଖାଇବା ବନା ହେଇଥିବ। ଆମିଷ ଯୋଉମାନେ ଖାଇବେ ଆମିଷରେ ଖାଇବେ। ସାଧା ଯୋଉମାନେ ନିରାମିିଷ ସେ ଖାଇବେ। ହେଲା। ଆମେ ଖାଇସାରିକି ସମସ୍ତେ ପୁଣି ବସ୍ ରେ ସବୁ ଜିନିଷ ପତ୍ର ରଖିବା। ପୁଣି ସମସ୍ତେ ବସିବା। ତ ସେଠୁ ଆମେ ଯିବା ହଁ ସେଠୁ ଆମେ କୋଉଠିକି ଯିବା ଘଣ୍ଟେଶ୍ଵରୀ। ସମ୍ବଲପୁରର ଘଣ୍ଟେଶ୍ଵରୀ ଟା ହେଲା ବ ବହୁତ୍ ସୁନ୍ଦର ଜାଗା। ମାନେ ଏ ବହୁତ ସୁନ୍ଦର। ମାନେ ପାଣି ଭିତରେ ମାନେ ବହୁତ୍ ସରୁର ଏମିତି ରାସ୍ତା ହେଇଥିବ ଦି ସାଇଡ୍ ପାଣି ପୁରା ଆ ସେ ପାଣି ଭିତରେ ଏମତି ଯିବ ସେ ଘଣ୍ଟେଶ୍ଵରୀ ମନ୍ଦିର, ତାପରେ ସେଠୁ ଆସିବା ତାପରେ ଲାଷ୍ଟକୁ ଆମେ ସମଲେଶ୍ୱରୀ ଯିବା ହେଲା। ଦି ଚାରିଟା ସ୍ପୁଟ୍ ବୁଲିବା ଆଉ। ସମଲେଶ୍ଵରୀ ତ ଏବେ ଦେଖିନ ସରକାର ମାନେ ତମେ ନ୍ଯୁଜରେ ବି ଦେଖୁଥିବ ସରକାର କେମତି କରିଦେଇନାହାନ୍ତି ଉନ୍ନତି କରଣ।
ହଁ ବହୁତ ଡେଭଲପ୍ ହେଇଗଲାଣି।
ହଁ ବହୁତ ଡେଭଲପ୍ ହେଇଗଲାଣି। ପୁରୀ ଶ୍ରୀମନ୍ଦିରକୁ କରୁଚନ୍ତି। ଆଉ ସେଇଟାକୁ ବି କରିଛନ୍ତି। ତାପରେ ସେଇଟା ହେଇଯାଇଚି। ତାପରେ ମୁଁ ବି ଯେବେ ଯାଇଥିଲି କିନ୍ତୁ ସେମିତି ସେ ହେଇନଥିଲା ଡେଭଲପମେଣ୍ଟ। ଏବେ କରିଦେଇଛନ୍ତି। ଆମେ ଭାବିଚୁ ଯେ ସେଇ ଜାଗାକୁ ଗଲେ ଭଲ ହବ। ପାହାଡ ମାନେ ସେଠି ଦେଖିଲେ ଆମେ ଏପଟେ ତ ପାହାଡ ଦେ ଦେଖିପାରୁନୁ। ସେପଟେ ଦେଖିଲା ବେଳକୁ ଭଲ ଲାଗୁଚି ନା।
ହଁ ହଁ।
ତାପରେ ସେଇଥିପାଇଁ ଆ ମୁଁ କହୁଥିଲି ଆଉ ଆମେ ଯିବା ଯଦି ତମେ ମାନେ ଗଲେ ଟିକେ କଣ ସମସ୍ତେ ମଜା କରିବା। ଆଉ ସବୁ ନେଇକି ଯାଇଥିବା ମୁଡି ମିକ୍ସଚର ବସ୍ ରେ ଖାଇବା। ଆଉ ବକ୍ସ ନବା ଡ୍ୟାନ୍ସ କରିବା ବସ୍ ଭିତରେ ହେଲା। କଣ ଆଉ, ଆଉ ଛୁଆମାନେ ତ ଯି କହୁଛନ୍ତି ବାନ୍ତି ସିଏ କହୁଛନ୍ତି ଲେମ୍ବୁ, ଏମତି ନେଇକି ଯିବା ଆମପାଇଁ।
ପୁରୀ ଗଲେଣି ନା ନାଇଁ?
ପୁରୀ ଯାଇଚୁ ଏବେ ତ ମାନେ ପୁରୀ କଣ ମୁଁ ଆଗ ପଳେଇବୁ ସମ୍ବଲପୁର କିମ୍ବା ଆଗ ଯିବା ପୁରୀ ସେମିତି ହେଇନି। ମାନେ ଡିସ୍କକସନ ଚାଲିଚି ଯେ ଆମେ ଆଗ ଯି ବା ରଥଯାତ୍ରା ପରେ ପୁରୀ ପଳେଇବା ନା ତାପରେ ସମ୍ବଲପୁର ଯିବା। ଇଏ ତ ସମସ୍ତେ ପୁରା ବ୍ୟତିବ୍ୟସ୍ତ ହେଲେଣି। ଯେ ନାଇଁ ସମ୍ବଲପୁର ପଳେଇବା ହେଲା କି। ଆଉ ଦେଖିବା ସମ୍ବଲପୁର ଯାଇକି ଆସିଲେ ନହଲେ ପୁରୀ ଯିବା ଆଉ କଣ।
ହଁ।
ତମେ ତମେ ଯିବାକୁ ଭଲ ପାଅ ଟି ନା ନାଇବା।
ହଁ ପୁରୀ ଯିବାକୁ କିଏ ନ ଭଲ ପାଏ।
ବହୁତ ଭଲ ଲାଗେ ଜଗନ୍ନାଥଙ୍କୁ ଦର୍ଶନ କରିବ ଆତ୍ମା ପୁରା ଶାନ୍ତି।
ସେ ମୁଁତ କେବେଠାରୁ ବାହାରିଛି ଯିବୁ ବୋଲି ଯାଇପାରୁନି। ସେଇଥିପାଇଁ କହୁଛି ଆମେ ଯାଇଚେ ତ ଏକାଥରେ ଯିବା ଟିକେ ପୁରୀ ବୁଲିକି ଆସିବା।
ଆଉ ତାହେଲେ ଠିକ ଅଛି ଆମେ ନହେଲେ ସମ୍ବଲପୁରରୁୁ ଫେରିଲା ବେଳେ ଆମେ କଣ କରିବା ଆଉ ଆମେ ଡାଇରେକ୍ଟ ମାନେ ସିଆଡେ ପୁରୀ ପଳେଇବା। ହେଲା ପୁରୀ ପଳେଇକି ସେଇଦିନ ଗୋଟେ ପୋଗ୍ରାମ କରିଦବା ସେଇ ଦି ରେ ପହଞ୍ଚିକି ଆମେ ସେଇଠି ପୁରା ମାନେ ରହିକି ସେଇଠି ଆମେ ପୁରା ଭୋର ଭୋର ଜଗା ଦର୍ଶନ ଟିକେ କରିବା। ତାପରେ ସମୁଦ୍ର କୂଳ ତ ଯାହାବି ହେଲେ ଯିବାକୁ ପଡିବ। ସେଠି ଟିକେ ମଜାମସ୍ତି ବି ହବ ଆଉ ଯିବା ନହେଲେ ଆଉ।
ହଁ ଯିବା ଆଉ।
ହଁ ତମେ ମତେ ଟିକେ ଘରେ ପଚାରିକି ଟିକେ କନଫର୍ମ କରିବ।
ହଁ କଇବିି କହିବିି।
ହୁଁ ଆଉ ଆମର ତ ମାନେ ଜଣଙ୍କୁ ହେଇଛି କେତେ ଟଙ୍କା କହିଲ ମାନେ ପନ୍ଦରଶହ ଟଙ୍କା ହେଇଥିଲା କଟ ମାନେ କାଟିକି ସମସ୍ତେ କହିଲେ ଆମେ ପନ୍ଦରଶହ ଦେଇ ପାରିବୁନି। ତେଣୁ ଏଗାରଶ ଟଙ୍କା ହେଇଛି ମାନେ ଖାଇବା ପିଇବା ତା ସହିତ ଗାଡି ଫେୟାର।
ହଁ ହଁ।
ପନ୍ଦରଶ ଲେଖା ହେଇଛି ଆଉ ଯିଏ ଆମର କଲେକ୍ସନ କରୁଛନ୍ତି ପଇସା ଟା ତ ତମେ ଯଦି ମତେ କହିବ ଯେ ହଁ ଆମେ ଯିବୁ ବୋଲି ଜଣେଇଲେ ମୁଁ ତାଙ୍କୁ କହିବି କି ଆମ ଦି ଝିଅ ଯିବେ ଆଉ ଦିଟା ଟିକେଟ ଆମକୁ ଦିଅନ୍ତୁ ବୋଲି ହେଲା।
ହଁ ମୁଁ ଜଣେଇବି ଆଉ।
ହଁ ଆଉ ପଚାରିବ ଯଦି କିଏ ବାବା କି ମାମା କି ଆଉ କିଏ ବଡାପା ବଡଉ ଯିଏ ବି ଥିବେ ଯିବେ। ତାହେଲେ କହିବ ଏକାଥରେ ବୁଝିକି ଆଉ ଆମେ କିଣିଦବା କାରଣ ସବୁ ଲୋକମାନେ ଯେତେବେଳେ ଟିକେଟ ନେଇଯିବେ ଆମ ପୁଣି କିଏ ଇଚ୍ଛା କରିଥିବେ। ଆମେ ପୁଣି ପଛରେ ପାଇବାନି ନା।
ହଁ ହଁ ମୁଁ ଜଣେଇବି ଆଉ କାହାକୁ ପଚାରିବି କିଏ ବାହାରିବ ଯଦି ମୁଁ କହିବି ଆଉ।
ହଁ ହଁ ଆଉ ମୁଁ ବି ସେଇଟା କହିଦେବି ସେମାନଙ୍କୁ। ଯେ ଆମର ସମ୍ବଲପୁରରୁୁ ଫେରିଲା ବେଳେ ଆମେ ଆମେ ଟିକେ ପୁରୀ ଯିବା ସେଇପଟେ। ହେଲା, ଆଉ ତମେ ଟିକେ ନଡିଆ ଟିକେ ଛ ଛଡେଇକି ରଖିଥିବ ଜଗା ପାଇଁ ନେଇକି ଯିବା।
ହଉ ହଉ ଠିକ ଅଛି। ମତେ ଟିକେ ମନ ପକେଇ ଦବ ମନ ପକେଇଦେଲେ ମୁଁ
ପକେଇଦେବି, ଆଉ ତମ ବାରିରେ ଲେମ୍ବୁ ଅଛି?
ଲେମ୍ବୁ ନାଇଁ ପା ଇଏ ବା ଦି ବର୍ଷ ହେଲାଣି ଲେମ୍ବୁ ନାଇଁ।
ଆଉ ତାହେଲେ ଖଟା ତମ ମାମା ଖଟା ବନେଇନାହାନ୍ତି ଘରେ?
ହଁ ବନେଇଛନ୍ତି।
ହଁ ତାହେଲେ ମୋ ପାଇଁ ସେଇ ଖଟା ଟିକେ ଆଣିବ ଖଟା ଟିକେ ଖାଇ ଖାଇକି ଆମେ ବସ ରେ ଯି ବା ଆଉ ଲେମ୍ବୁ ନାହିଁ ଖଟା ଟିକେ ଖାଇବା ଆଉ ମୁଁ ନେଇଥିବି ଏମାନେ ମୁଢି ମିକ୍ସର ଆଉ ପିଆଜ ଛୁରୀ ବି ନେଇଥିବି ହେଲା। ଆମେ ସବୁ ବସ୍ ରେ କଞ୍ଚା ଲଙ୍କା ଧନିଆ ପତ୍ର ସବୁ ନେଇଥିବି। ହେଲା ସେଇ ମେ ଗୋଟେ ପୁଣି ନେଇ ଯାଇଥିବା ଗୋଟେ ମାନେ ବଡ ଇଏଟେ ଏ ତା ସେଇଥିରେ ଆମେ ମିଶେଇକି ପେପର୍ ନହେଲେ ନିୟୁଜ୍ ପେପର ନେଇଯିବା ଗୋଟେ ପ କେଇଦବା ହଁ ଝାଲ ମୁଢ଼ି କରିବା ହଁ ମଟର ବି ଟିକେ ନହେଲେ ଭିଜେଇକି ଟିକେ ମାନେ ମି ସିଝେଇ ଟି ନେଇଯିବା ହେଲା। ଗଜା ମୁଗ ଟିକେ ବୁଟ ଟିକେ ହେଲା ତା ଆଗରୁ ମୁଁ ଟିକେ ସବୁ ଆ ଆରେଞ୍ଜମେଣ୍ଟ୍ କରିଥିବି ତାପରେ ଆମେ ଯିବା ଗୋଟେ ମଜା ହବ ଆଉ ହେଲା କି। ତମେ କିନ୍ତୁ ହଣ୍ଡ୍ରେଡ ପରସେଣ୍ଟ ମାନେ ବାପା ମାଙ୍କୁ ରିକ୍ଯୁଏଷ୍ଟ କରି କହିବ ଯିବା ବୋଲି ମନା
ହଁ ହଁ ମୁଁ କହିବି ମୁଁ କହିବି।